ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର।
ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର। ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କା
କଣ କରୁଥିଲେ ମ୍ୟାଡ଼ାମ? କଣ କରୁଥିଲେ ମ୍ୟାଡ଼ାମ?
ଏଇଠି ଥିଲି ଆଉ ଖାଇବା ପରେ ଗଡ ଶୋଇଥିଲି କୁହନ୍ତୁ?
ହଁ ହଁ। କଥା କଣ ରିପିଟ୍ ହେଇକି ଯାଉଚି କି?
ହେଇକି ହେଇନାଇଁ। ହ୍ୟାଲୋ।
ହଁ ହଁ ବରା ଆସୁଛି ଆପଣଙ୍କର ଆପଣଙ୍କର?
ହଁ ହଁ ମତେ ବି ଆସୁଛି କୁହନ୍ତୁ ଆପଣ କଣ କରୁଥିଲେ?
ମୁଁ ବି ଏଇଠି ବସିଛି ଆଉ ଆଉ କଣ କରିବି?
ଆଛା ଆଉ ଚାନ୍ଦ କଣ କେମିତି ଖାଇ ଲେ କୁମାର ପୂର୍ଣ୍ଣମୀ ଚାନ୍ଦ କେମିତି କଣ ପକେଇଲେ?
ଆଜ୍ଞା ହଁ ତ। ଅ ମାମ ସେ ମାମୁ ବି ସେ ମିତି ଡିଷ୍ଟର୍ବ କଲେ ମୁଁ ହସି ହସିକି ମାନେ ମୋର ସନ୍ଧ୍ୟା ହେଇଗଲା ସେଇଠି। ପୂଜା କଣ କରିବି ସେଠି ହସି ହସିକିନା ଗଡୁଛି ଆଉ ସେ ମମି ଆସି ସେ ମାମୁଁଙ୍କୁ ପାଟି କଲା ସିଏ କଣ୍ଟିନ୍ୟୁସ୍ଲି କହିଚାଲିଚନ୍ତି। ଆରେ ଦେ ତାଙ୍କୁ ପାରାଶିଟାମଲ ଦେ ତାଙ୍କୁ ଜ୍ଵର ହେଇଗଲାଣି। କେତେ ଧୋଇବୁ ଇଏ କରିବୁ ହଁ। ହଁ ସେଠି ପୂଜା ଏଥର ମତେ ଭଲରେ କରଇଦେଲେନି ଏତେ ଇଏ ଲୋକ ତା ଧିରେ ମୁଁ କଣ ତାପରେ ଜାଣିନି ଏତେ ଭଲସେ ନା ତ ମମି କହୁଥାଏ ମୁଁ କରୁଥାଏ। ତା ଧିରେ ବି ଏଇଟାକୁ କିଛି ଆସେନି ଏଇଟାକୁ ଖେମ୍ପା କୁଜା ବର ମିଳିବ ହଁ ହଁ
ହଁ
ମାମୁଁ ହିଁ କହିଲେ ମାମୁଁ ମାଇଁ ଆସିଥିଲେ ଆମର ଏପଟେ ମାମୁ ମାଇଁ ଆସନ୍ତି।
କୁମାର ପୂର୍ଣ୍ଣିମା ରେ କେବଳ ମାମୁ ମାଇଁ ଦିଅନ୍ତି ଡ୍ରେସ ହେରିକା ନୂଆ ଡ୍ରେସ ହେରିକା। ସେ କୁମାର ପୂର୍ଣମୀ କି ମାମୁ ଘରୁ ଆସେ।
ନାଇଁ ଆମର ମାମୁଁ ଘରୁ ଆସେନି କିନ୍ତୁ ମାମୁଁ ଏଥରକ ଆଣିକି ଆସିଥିଲେ।
ଓହୋ
ମୁଁ ସେଠୁ ମମି କି କହିଲି ମମି ଯଦି ମାମୁଁ ମାଇଁ ଆରଥରକ ଆସିବେ ସତରେ ବୁଢା ନହେଲେ ଏମିତିଆ ପାଗଳ ଘର ପାଇବୁ ନହେଲେ ଆଉ କିଛି ନାହିଁ। ଏନ୍ତୀ କିଏ ଦାନ୍ତ ଦେଖେଇ ଦେଖେଇ ଠାକୁରଙ୍କୁ ପୂଜା କରେ। ହୁଁ ତାପରେ
ପୂର୍ଣ୍ଣିମାରେ ଡ୍ରେସ କରନ୍ତି ନା ଶାଢୀ ପିନ୍ଧନ୍ତି।
ନା ସେମିତି କିଛି ନାହିଁ ଯେତେବେଳେ ଯୋଉଟା ମନ ହେଲା।
ହଁ ହଁ ପ୍ରାୟତଃ ଝିଅ ମାନେ ଶା
ଶାଢୀ ପିନ୍ଧନ୍ତି ମୁଁ ଏଇଥରକ ଡ୍ରେସ କରିଥିଲି ଏବେ ଯୋଉ କୁମାର ପୂର୍ଣ୍ଣିମା ଟା ଆସୁଚି। ତା ଧିରେ ଭାବୁଛି ଶାଢ଼ୀ କରିବି ଡ୍ରେସ୍ କଲା ବେଳକୁ ଟିକେ ଅଧିକା ଡ୍ରେସ ହେଇଗଲା ବେଳକୁ ମମି ପାଟି କରୁଛନ୍ତି କଣ ଡ୍ରେସ ଗୁଡାକ କରିବୁ ଆଉ କିଛି ଦିନ ପରେ ବାହା ହବୁ।
ଓହୋ ଆପଣଙ୍କୁ କେମିତି କଣ ପସନ୍ଦ ମାନେ ଡ୍ରେସ ହେଲା କି ଶାଢୀ ହେଲା। ମାନେ ଏଇ ଯୋଉ ଆମର ଆଧୁନିକ ଡ୍ରେସ୍ ସବୁ ଆସୁଛି ନା ଟ୍ରାଡିସନାଲ ଡ୍ରେସ ଭଲ ଲାଗେ।
ଟ୍ରାଡିସ୍‌ନାଲର ପସନ୍ଦ ଆଉ ମତେ ବହୁତ ସିମ୍ପୁଲ ରହିବାକୁ ବି ପସନ୍ଦ ମାନେ ଏତେ ଝାବ ମୋର ଆଜିକାଲି ଯୋଉ ଷ୍ଟାଇଲ କରୁଛନ୍ତି ମତେ ବିଲକୁଲ ବି ପସନ୍ଦ ନାହିଁ।
ସେଗଡା ଭଲ ଲାଗେନି। ମୋ କହିବା କଥା ଆମର ହଁ ଆ ଆମ କହିବା କଥା ବିଦେଶର ଲୋକମାନେ ସେମାନେ ଆମ ଓଡିଶା କଲଚର ଦେଖୁଛନ୍ତି ସଂସ୍କୃ ସ୍କୃତି ତାକୁ ଫଲୋ କରୁଛନ୍ତି ଆମେ ବି ହେଲେ ଆମେ ବି କିନ୍ତୁ ଓଡିଶାର ହେଇକି ହିଁ ଯଦି ଓଡିଶା ଅ ସଂସ୍କୃତି ପରମ୍ପରାକୁ ନ ମାନିବା ଆମର ଯୋଉଟା ଏଇଠି ମନେକର ଯେମତି ସମ୍ବଲପୁରୀ ଡ୍ରେସ ହେଲା କି କପଡା ହେଲା ଏବ ଆମେ ସେ ସବୁ ଜିନିଷ ବି ଚାହିଁକି ବ୍ୟବହାର କରିପାରିବା ନା କାହିଁକ ସେ ଗୋଟେ ହାତ ବୁଣା ଜିନିଷ। ସେଇଥିରେ ବି ବହୁତ ବହୁତ ଡିଜାଇନ ର ଆସୁଛି ନା କାରଣ ବା ବାରେ ସେଇ ଜିନିଷ ର ବହୁତ ଚାହିଦା ରହୁଛି ଲୋକ ଦିଲ୍ଲୀ ବମ୍ବେ ଏଇ ସବୁ ର ବାହାର ମାନେ ଯେତିକି ବି ରାଜ୍ୟର ଲୋକ ରହିଲେ ସେମାନେ ଆକୁ ସବୁ କିଣିବାକୁ ପସନ୍ଦ କରୁଛନ୍ତି କିନ୍ତୁ ଆମେ ହିଁ ଯଦି ଏଇଠାରେ ରହିକି
ତ ବୁଣା ହେଇଥିବ ଗୋଟେ ସିଙ୍ଗଲ୍ କଲର୍ ଥିବ କିଛି କିଛି ଜାଗାରେ ଫୁଲ ଥିବ ମାନେ ବଢିଆ ଲାଗି ଟେମ୍ପୁଲ ହେଲା କି ଆଜି କାଲି ଯୋଉ ଆଖି ପାଖିର ଯୋଉ ବାହାରୁନି ମାନେ ବହୁତ ସିମ୍ପଲ ଶାଢୀ କଟନ ର ମତେ ସେଗୁଡା ବଢିଆ ଲାଗେ କିଛି ନଥିବ ତା ପିନ୍ଧିଦବ ୱାଚ୍ ଟେ ପିନ୍ଧିଦବ ବହୁତ ସୁନ୍ଦର ଦେ
ମୋ କହିବା କଥା ସେଇୟା ବି ଆମେ ଯେହେ ତୁ ଓଡିଶା ଆମ ସଂସ୍କୃତି ପରମ୍ପରା ଆମର ଯାହାଟା ଏଇଠି ବନଉଚୁ ଆମ ଲୋ କୋ ନିଜେ ତିଆରି କରୁଛନ୍ତି ତାଙ୍କର ବି ବେପାର ବି ହବ। ତ ଆମେ ବି ଏଇଠୁ କିଣିବା ଏଇଠୁ ପିନ୍ଧିବା ଠିକ୍ ନା ଆମେ କଣ ପାଇଁ ବାହାର ଜିନିଷ କିଣିବା ବାହାର ଜିନିଷ ପିନ୍ଧିବା ଯେତେ ସ ସିମ୍ପଲ୍ ଜିନିଷ ପିନ୍ଧିବା ଭଲ ଲାଗିବ ନା।
ହଁ ମତେ ବି ବହୁତ ସିମ୍ପଲ୍ ଜିନିଷ ହିଁ ଭଲ ଲାଗେ ଆଉ ବାହାରେ ଦେଖୁନା ବହେ ବହେ ମେକଅପ୍ ଥାପି ସେ ରଙ୍ଗୀନ୍‌ ରଙ୍ଗୀନ୍‌ ଶାଢୀ ପିନ୍ଧି ହୁଁ ମତେ ଏଗୁଡା ଜମା ଭଲ ଲାଗେନି।
ହଁ ମତେ ବି ମ୍ୟାଡାମ୍ ସେଇ ଜିନିଷ ଭଲ ଲାଗେନି ଯେତେ ମାନେ ସାଧାରଣ ଭାବରେ ଜୀବନ ଚିଅ ସେଇଟା ଠିକ୍ ଅ ହଁ ହଁ।
ଆଟଲିଷ୍ଟ ସେ ଲୋକ ତ ଦେଖୁ ଦେଖୁ କହିବେ ନା ୟାର ମାନେ ଡ୍ରେସିଂସେନ୍ସ ଅଛି ପ୍ସ ହଁ ଭଲ ଝିଅ ଟେ ହେଇଥିବ ମାନେ ଭଲ ଭାଇସ୍‌ ତ ଆସିବ ତାଙ୍କ ମାନଙ୍କଠୁ ଆମେ ଗୋଟେ ଜିନିଷ ଦେଖୁଚେ ଯଦି ଆମେ ଭଲ ଲାଗୁଚି ହଁ ଭଲ ହେଇଥିବ ଇଏ ହେଇଥିବ କି ଝିଅ ଟେ ହେଲା ସିମ୍ପଲ ଅଛି ମାନେ ଭଲ ଦେଖା ହୋଉଚି ଏତେ ଯାତ୍ରା ନାହିଁ।
ଚେ ହଁ ହଁ ହଁ। ଆଜିିପା କୋ ହଁ ଯେତେ ଭଲରେ ମାନେ ଭଲ ପିନ୍ଧିବ କଟନ ର ଗୋଟେ ଡ୍ରେସ ଟା ହେଲା କେତେ ସୁନ୍ଦର ଦେଖାଯିବ କଟନ ଡ୍ରେସ ହେଲା କ କଟନ ଶାଢୀ ହେଲା ମତେ ତ ମ୍ୟାଡମ୍ ବାଟ ଉପରେ ବହୁତ ଭଲ ଲାଗେ। ମାନେ ଅ ହଁ। କଟନ ହୋଉ କି ଖଣ୍ଡୁଆ ପାଟ ହେଲା କି ଟିସୁ ପାଟ ଯାହାବି
ହଁ ମାନେ ମୋର ଗୋଟେ ଇ ବର୍ଷ ତୁ ଯଦି ଥରେ ଶାଢ଼ୀ କିଣିଚ ଭଲ କିଣିବ ଦାମୀକିଆ କି ଟିକିଏ ଅଧିକା କଷ୍ଟ ବାଲା କିଣିବ ହଁ। ଗୋଟେ ହୋଉ ହଁ ହେଲା ଆମର ଗୋଟେ ହେଲା ଭଲ ହେଲା ଏମିତି ତ ସେମିତିରେ ତ ମିଳିଯାଉଚି ନା କିଛି ବି।
ଅ ହଁ ଆଜ୍ଞା।
ହଁ।
ଯାହାବି କିଣ ମାନେ ଗୋ
ଆପଣଙ୍କୁ ଶାଢୀ ପିନ୍ଧିବାକୁ ଭଲ ଲାଗେ?
ହଁ ଭଲ ଲାଗେ ମ୍ୟାଡାମ୍ ଶାଢୀ ଯାହା ବି ଯୋଉ ପର୍ବ ପର୍ବାଣୀ ହେଲା କି କୋଉଠି ଯଦି କି କିଛି ଗୋଟେ ଆମର ସେଲିବ୍ରେସନ ହୋଉଚି ପାଳନ କରୁଚୁ ଅଫିସ୍ ରେ ହୋଉ କି କୋଉଟେ ଫନ୍ସ ଅଛି ତ ଶାଢୀ ଟିକେ ପିନ୍ଧିକି ଯିବାକୁ ମାନେ ଭଲ ଲାଗେ।
ଭଲ ଲାଗେ ହଁ। ତ ଶାଢୀରେ ଗୋଟେ ଅଲଗା ମାନେ ଆସ୍
ଅଲଗା ମଜା ଆସେ ହଁ ସତ କଥା ତମେ ଦେଖାଯିବ ଗୋଟେ ବିଭିନ୍ନ
ଭିନ୍ନ ହଁ।
ହଁ କମ୍ଫର୍ଟେବଲ୍ ବି ଲାଗେ ହଁ ହଁ। ଭଲଲାଗେ ମ୍ୟାଡ଼ାମ୍।
ସ୍ପେଶାଲ ଲାଗିବ ମୁଁ ଆଜି ଶାଢୀ ପିନ୍ଧିଛି।
ଶାଢୀ ପିନ୍ଧିଛି ବୋଲି ଦେଖା ସୁନ୍ଦର ଦେଖାଯିବ ଅନ୍ୟମାନଙ୍କୁ ବି ଭଲ ଲାଗିବ
ଆଉ କିଛି କିଛି ଅଛନ୍ତି ଆମ ଗାଁ କଥା କହୁଛି ଆଉ କିଛି କିଛି ଅଛନ୍ତି ଶାଢ଼ି ସେ ନାଁ ରେ ବଦନାମୀ କରୁଛନ୍ତି ମାନେ ପିନ୍ଧି ତ ଆସେନି କି? ପିନ୍ଧିବା ଖରାପ ୱେରେ ପିନ୍ଧନ୍ତି ମତେ ବହୁତ ବିରକ୍ତ ଲାଗେ। ଶାଢୀ ଶାଢୀ ମାନେ କଣ? ଏତେ ବଡ ଶା ହେଲାଣି ଏତେ ଚଉଡା ତମେ ତାକୁ ଯଦି ଏମତି ମାନେ ଖରାପ ଇଏରେ ପିନ୍ଧିବ।
ହଁ ସେଇ ସେଇ ଜିନିଷ ହିଁ ଭଲ ଲାଗେନି ଆରେ ପିନ୍ଧୁଛ ବି ଭଲ ଭାବରେ ଯେଟା ହଁ ମାନେ ଅଙ୍ଗି ଭଙ୍ଗି ତାର ଠିକ ଦେଖାଯିବ ସେମିତି ପିନ୍ଧିବା ଦରକାର।
ଆଜିକାଲି ଶାଳୀନତା ନାଁରେ କିଛି ବି ନାହିଁ? ଆମେ ଯେତେ ମାନେ ଇଏ ଦେଖେଇ ପାରିବୁ।
ହୁଁ। ମାଡ୍ୟାମ ଆପଣଙ୍କୁ ରୋଷେଇ କରିବାକୁ ଭଲ ଲାଗେ ନା ନାଇ?
ଆଜ୍ଞା।
ରୋଷେଇ କରିବା ପାଇଁ ଭଲ ଲାଗେ?
ହଁ ମତେ ନନ ଭେଜ ରୋଷେଇ କରିବାକୁ ବହୁତ ଭଲ ଲାଗେ। ଭେଜରେ ମତେ ଏତେ ଇଚ୍ଛା ନାହିଁ କିନ୍ତୁ କରିବି। ମାନେ ଉପରେ ପଡିଲେ ଯେତେବେଳେ ମତେ କରିବାର ହବ ମୁଁ ସେତେବେଳେ କରେ। କିନ୍ତୁ ମତେ ବେଶୀ ଭଲ ଲାଗେ ନନଭେଜ ରୋଷେଇ କରିବାକୁ ଆମିଷ ରୋଷେଇ କରିବା ପାଇଁ। ଆଜ୍ଞା ହଁ ହଁ ଆମିଷ ମୁଁ ପୁରା ମନ ଧ୍ୟାନ ସବୁ ପୁରେଇ ଦେବି ହଁ ସବୁ ପିଣ୍ଡ ବି ସେଇଠି ରହିଯାଏ।
ଆପଣ ସବୁ ବାରରେ ଆମିଷ ଖାଆନ୍ତି ନା କୋଉ କୋଉ ବାରରେ ଖାଆନ୍ତିନି?
ନାଇ ମୁଁ ଶନିବାର ଖାଏନି ସୋମବାର ଖାଏନି ମଙ୍ଗଳବାର ଖାଏନି।
ଆଚ୍ଛା।
ହଁ। ଆଉ ସବୁବାର ଖାଏ ସୋମବାର ଖାଏନି କାହିଁକି ନା ଆମ ଶିବରାତ୍ରି। କରେ ମଙ୍ଗଳବାରଟା ମୋର ଜନ୍ମବାର ସେଥିଲାଗି ମୁଁ ଆଗୁରୁ ଖାଇଦଉଥିଲି ମା ଯେବେଠୁ ଚିଡଚିଡି ଚିଡଚିଡ୍ ହେଲାଣି ମୁଁ
ଆଚ୍ଛା ଆଚ୍ଛା ବୁଝିଲି?
ଆଉ ଶନିବାରଟା ଶନିଙ୍କ ପାଇଁ ଖାଏନି ଆଉ ହଁ ହଁ ସନି ଓଷା କରେ ନା ଯାତ୍ରା। ସେଟା ହଁ ହଁ ହଁ।
ଓ ହଁ।
ସେଥିଲାଗି ମୁଁ ଖାଏନି ହଁ ମୁଁ କଲିଣି ମୋର ନାଇନ୍ କ୍ଲାସ ରୁ ମୁଁ କଲିଣି।
ଓହୋ ବୁଝିଲି ମ୍ୟାଡ଼ାମ୍।
ହଁ।
ଆକଚୁଆଲି ଗୁରୁବାର ଟିକେ ଖାଏନି ଗୁରୁବାରଟା ମାନେ
ଆଜ୍ଞା।
ଗୁରୁବାର ମୁଁ ମାନେ ଟିକେ ଗୁରୁବାର ଖାଏନି ଆ ସୋମ ମଙ୍ଗଳ ବଳ ଶନି ମୁଁ ବି ଖାଉନଥିଲି ତିନ ତିନିଟା ବାରରେ ମ ଝିରେ ଗୋଟେ ମାନେ ଏମତି ମନେ ନଥିଲା। ଗୋଟେ ଥର ସୋମବାର ଖାଇଦେଲି। ଆଉ ଯେହେତୁ ବିବାଘର ହେଇନି ତ ସେଥିପାଇଁ ମୁଁ ଏବେ ଖାଇଦଉଛି। ସୋମ ମଙ୍ଗଳ ବୁଦ୍ଧ ଶୁକ୍ର ଶନି ପ୍ରାୟ ଖିଆ ହେଇଯାଉଛି। ରବି କେବଳ ଗୁରୁବାରଟା କିନ୍ତୁ ମୁଁ କେବେ ବିି ଖାଏନି। ଆଉ ଲକ୍ଷ୍ମୀଙ୍କ ବାର ପାଇଁକା ମତେ ଟିକେ ନିଜକୁ ଠିକ କ ଲାଗେନି ମୁ ବହୁତ ବର୍ଷରୁ ଛାଡିଲିଣି ଗୁରୁବାର ଖାଏନି। ସଂକ୍ ସଂକ୍ରାନ୍ତି ବି ପାଳେ ସଂକ୍ରାନ୍ତିରେ ଖାଏନି ଶିବରାତ୍ରୀ ଜନ୍ମା ଷ୍ଟୀ ଏସବୁ କରେ ଆଉ ହଁ।
ଆସିଛନ୍ତି।
ବୁଝିଲି ମ୍ୟାଡ଼ାମ।
ହଁ ଯେ ଇଆଡେ କହୁଥିଲେ କି ଆଉ ହଁ ମତେ ମୁଁ ଖାଇଦିଏ ମାନେ ବାହାରେ ମୋର ମୁଁ ଆକ୍ଚୁଅଲି ମୁଁ ବାହାରେ ଥିଲି ତ। ମୁଁ ସେଠି ଇଏ ଆଉ ହଷ୍ଟେଲରେ ଆଉ କଣ।
ହଷ୍ଟେଲରେ କିଛି ପାଳି ପାରିବେନି ହଁ ସେଠି ଯାହା ହଷ୍ଟେଲ ଖାଇବା ତ ଯାହା ମିଳିବ ତମେ ଖାଇବ ନା।
ତାପରେ ଭଲ ଯଦି ନ ହେଇଥିବ ସାଧାରେ କିଛି କଣ କରିବ। ମୁ ସେଥିପାଇଁ ଗୁରୁବାର ଖାଇଦିଏ ମୁଁ ଘରେ ବି ଜାଣିଛନ୍ତି ମୁଁ ଖାଇଦିଏ।
ଆଚ୍ଛା ବୁଝିଲି।
ସେଠି କହିନି ବାହାଘର ପରେ ଛାଡିଦବ ସବୁ ଆଉ।
ହଁ ସେଇଟା ଝିଅ ମାନଙ୍କୁ ସମସ୍ତେ ତା ଘରେ ବି ଆମ ଘରେ ବି ସେମତି କୁହନ୍ତି। ବର୍ଡର ଲାଇନ ଯେ ବାହାଘର ପରେ ଏଇଆ ମାନିବ। ଏଇଆ କରିବ ଏଇଦିନ ଯଦି ସକାଳ ଆଠଟାରେ ଉଠୁଛ ବାହାଘର ହେଇସାରୁ ଭୋରୁ ଉଠିବ। ସେ ଆଉ ଗୋଟେ ପ୍ରକାର
ଆହୁରି ବି କେହି ଭୋରୁ ଉଠୁନାହାନ୍ତି ଏଇ କଟକ ଭୁବନେଶ୍ଵର ଦେଖୁନାହାନ୍ତି। ଉଠିବେ ଓ ରାତି ଦି ଆଠଟା ନଅଟା।
ଆଠଟା ନଅଟା। ହଁ ଠିକ କଥା ଯାହା କହିଲ। କିଛି କାମ ହିଁ ନାହିଁ ହଁ ସେ ଏଟା ଠିକ କଥା ଯଦି ଫ୍ୟାମିଲିରେ କେହି କୁଆଡେ ଯିବାର ନାହିଁ ହଁ
ହୋଉ ମୁଁ ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା।
ଆଜ୍ଞା ଆଜ୍ଞା ହଁ ହଉ ପରେ କଥା ହଉଛି ଆଜ୍ଞା।